ହ୍ୟାଲୋ ମ୍ୟାମ୍
ମ୍ୟାଡ଼ାମ୍
ଆଜ୍ଞା ଆପଣ କଣ କାମ କରୁଥିଲେ ବୋଧେ ଏବେ
ନାଇଁ ଏବେେ ଜଳଖିଆ ଖାଇକି ବସିଛି ଆପଣ କଣ କରୁଛନ୍ତି
ମୁଁ ଟ କେହି ପୁଅ କାମ ରେ ବ୍ୟସ୍ତ ଥିଲି ଆଉ ଆଜ୍ଞା ମ ହ କୁହନ୍ତୁ?
ଆଉ ଏବେ କଣ ଆପଣ ଏବେ ତ ସକାଳ ଟାଇମ ତଥାପି ଆପଣଙ୍କ ଆଡେ କେମତି କଣ ଆପଣଙ୍କ ଆଡରେ କଣ କେମିତି ଖରା ଅଛି ଏବେ
ଖରା ତ ସାତଟା ବେଳକୁ ହିଁ ଆଜ୍ଞା ଖରା ଆସିଯାଉଛି।
ଆଜ୍ଞା ଆଜ୍ଞା ସେଥିପାଇଁ ପଚାଲିଶ ଆଜ୍ଞା
ଆଜ୍ଞା ମ ଆପଣ ଖରା କଥା କହିଲେନି ମୁଁ କହୁଥିଲି କି?
ଆଜ୍ଞା
ଟ ଆପଣଙ୍କ ବର୍ତ୍ତମାନ ଆମର ଯଉର ଗଛ ଲଗେଇ ଟିକେ ଯୋଜନା କର
ଆଉ ମ୍ୟାଡାମ ଆପଣଙ୍କ ଭଏସ କଠ ହଉଛି ଆଜ୍ଞା
ଏ ଶୁଣି ପାରୁଛନ୍ତି।
ହଁ ଏବେ କୁହନ୍ତୁ?
ହଁ ହଁ
ଆଜ୍ଞା ଏବେ କୁହନ୍ତୁ।
ମୁଁ କହିଲି କି ଆପଣଙ୍କ ସହିତ ଟିକେ ଗଛର ଉପକାରିତା ବିଷୟରେ ଆଲୋଚନା କରିଥାନ୍ତି।
ଠିକ ଅଛ ଆଜ୍ଞା
ଆଜ୍ଞା ମୁ କିଲ କି ଆଜରି ହ୍ୟାଲୋ
ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି କି ଗଛ ଆମର ହଁ ହଁ ହଁ ମୁଁ କହିଲି ଆପଣ ଗଛ ଲଗେଇବାକୁ ଭଲ ପାଆନ୍ତି ନା ନାହିଁ।
ଆଜ୍ଞା ଆଜ୍ଞା ବହୁତ ଭଲ ପାାଏ ଯେତେବେଳେ ଜନ୍ମଦିନ ଆମର ମୋର ଜନ୍ମଦିନ ଯେତେବେଳେ ଆସେ ତ ମୁଁ ଗୋଟାଏ ଲେଖାଏଁ ଗଛ ଲଗାଏ ସବୁବେଳେ ତ ଲଗେଇ ହବନି ନା ତ ବର୍ଷକୁ ଥରେ ଲେଖାଏ ଗୋଟେ ଗଛ ଲଗାଏ ଆମ ସ୍କୁଲ ଟାଇମରେ ବି ସମ ଆମ ସ୍କୁଲ ଟାଇମରେେ ବି କୁହନ୍ତି? ଆମ ସ୍କୁଲ ଟମ ଶିଖେଇଛନ୍ତି ଭଲ କଥା କହିଲେ କି ଯାାଉ ଯୋଉ ମଙ୍କର ଜନ୍ମଦିନ ସେମାନେ ଗୋଟେ ଗୋଟେ ଗଛ ଆସିକି ଲଗେଇବ
ଆଜ୍ଞା ଜନ୍ମଦିନ ଦିନ ହିଁ ଆପଣ ଲଗାନ୍ତି ଗଛ
ଆଜ୍ଞା
ଆଜ୍ଞା ଆ ମ୍ୟମ୍ ଗଛ ଆପଣ ଯୋଉ କୁହ କୁହନ୍ତି ଗଛ ଗଛ ଆମର ସବୁ ଉପକାରିତା ଯେମତି ଲାଗିଥାଏ ଆପଣ ଧର ଆମର ଗଛରୁ ଆମେ ବିଭିନ୍ନ ପ୍ରକାରର
ଆଜ୍ଞା
ଆମେ ସେ ତୁ ଘରର ବିଭିନ୍ନ ନିତ୍ୟ ଉପକରଣ ଜିନିଷ ଉପରେ ବି ଆମେ ବ୍ୟବହାର କରିଥାଉ
ଆଜ୍ଞା ବହୁତ ବି ଔଷଧି ଜାତ ବହୁ ବହୁତ ଔଷଧୀୟ ଜାତ ବୃକ୍ଷ ବି ରହିଛି।
ଆଜ୍ଞା।
ଆଜ୍ଞା ଯେମିତି ସମାଜରେ ମଣିଷ ରହିବା ଦରକାର ବଢିବା ଦରକାର ପ୍ରକାର ସେମିତି ଗଛର ବି ବହୁତ ଆବଶ୍ୟକ ରହିଛି ମଣିଷ ଗଛ ବିନା ଗଛ ତ ଗଛ ବିନା ମଣିଷ ହେଇପାରିବନି କି ଆଜ୍ଞା।
ଏତିକି ଆମର ଗଛ ଟା କହିଲେ କି ଅମ୍ଳଜାନ ଟା କଣ ସେ ଗ୍ରହଣ କରୁଛି ତା ସହିତ ହୁଁ ତ୍ୟାଗ କରିକି ଅଙ୍ଗାରକାମ୍ଳ ମଧ୍ୟ କିଏ କହିଲେ? ହଁ ଆଜ୍ଞା ଶୁଣି ପାରୁଛନ୍ତି ମୋ କଥା?
ଆଜ୍ଞା ଆଜ୍ଞା କୁହନ୍ତୁ।
ମାମୁଁ କହିଲେ କି ଗଛ ଯେମିତି ଆମର ଖରା ଦିନେ ଖରା ଅତ୍ୟଧିକ ଯୋଉ ହଉଛି ଇଁ ଆମର ଜୀବଜନ୍ତୁ ନ୍ତୁ ମାନେ ହେଲେ କି ଉ ମନୁଷ୍ୟ ମାନେ ମଧ୍ୟ ହେଲେ ଖରାରେ ଗଲାବେଳେ ଆମର ଗଛରେ ବି ଆ ଆବ୍ୟକତା ବହୁତ ରହୁଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ଯୋଉ କହିଲେ କି ଔଷଧୀୟ ଗଛ ଯେମିତି କିି ଆମର ଲିମ୍ବ ଗଛ ହେଲା ଆଉ ଆମର ସେମିତି ଆହୁରି ମଧ୍ୟ ବହୁତ ପ୍ରକାର ଔଷଧୀୟ ଗଛ ଅଛି ନିମ୍ବ ଗଛରୁ ଯେମତି ଆମର ଦେହର ଆମକୁ କିଛି କୁଣ୍ଡେଇବା ହଉଛି ତାର ଯୋଉ ପତ୍ର ହେଲା ଆମେ ତାକୁ ମଧ୍ୟ ଔଷଧୀୟ ରୂପେ ବ୍ୟବହାର କରୁଛେ ନା କି।
ଆଜ୍ଞା ଆଉ ଗଛରେ ବି ବହୁତ କିଛି ଆମେ ପାଇଥାଉ ଆପଣ ଦେଖିଥିବେ ଶୁଖିଲା ଗଛ ହଉ ସେଥିରୁ ଆଣିକି କାଠ ଆଣିକି ସମସ୍ତେ ଜା ଗାଁ ମାନେ ଜାଳେଣୀ ରୂପେ ବ୍ୟବହାର କରନ୍ତି। କାଠକୁ ବଡ ବଡ ଗଛର କାଠକୁ ବି ବିକ୍ରି କରିଦିଅନ୍ତି। ସେଥିରେ ବି ବହୁତ ଘର ଜିନିଷ ବନେଇି ଥାଏ ଟେବୁଲ ଦେଖନ୍ତୁ ଖଟ ଦେଖନ୍ତୁ ଆଜ୍ଞା ଆଲମାରୀ ବି ଆଜ୍ଞା ଦେଖନ୍ତୁ ସବୁ ସେଇ ଗଛ ସେ ଗ
ତାପରେ ଘରର ଆମର ଯୋଉ କବାଟ ରୂପେ ମଧ୍ୟ ପ୍ରସ୍ତୁତ ହେଇଥାଏ।
ଆଜ୍ଞା ଆଜ୍ଞା।
ଆଉ ତାପରେ ଗଛ ଛାଇ ଗୋଟେ ତ ବହୁତ ବଡ ଜିନିଷ
ଆଜ୍ଞା ତ ଏଇ ଆଜ୍ଞା ଏଇ ଖରାରେ ହିଁ ଗଛ ଗଛ ଛାଇ ତ ନିହାତି ଆବଶ୍ୟକ ରହିଛି।
ଆଜ୍ଞା ଆପଣ ତାହେଲେ ଗଛ ବି ମଧ୍ୟ ଲଗେଇବାକୁ ଭଲ ପାଆନ୍ତି ନାଇଁ କି?
ଆଜ୍ଞା ଆଜ୍ଞା। ତ ଆଜ୍ଞା ତ ଆପଣ ବି ଦେଖିଥିବେ ଯୋଉ ବାଟୋଇ ମାନେ ଯେତେବେଳେ ଖରାରେ ଯାଆନ୍ତି ବାହାରକୁ ବି ଯାଆନ୍ତି ତ ସେମାନେ ଯୋଉ ହାଲିଆ ହେଇଗଲେ ହିଁ ସେଇ ଗଛ ତଳେ ବସନ୍ତି ଆଉ ଦେଖିଥିବେ ଘର ଅପେକ୍ଷା ଗୋଟେ ଗଛ ତଳେ ଯାଇକି ବସିବେ ସେଠି ହିଁ ବହୁତ ଶାନ୍ତି ନ୍ତି ମିଳିବ ଆ ମିଳିବ ଆପଣ ଗାଁ ପଟେ ବି ଦେଖିଥିବେ।
ହଁ ହଁ ମୁଁ କହିଲି କି ଯେମିତି ଆମେ ଧର ଫ୍ୟାନ ର ବ୍ୟବହୃତ କରୁଛେ ଏସି ର ବ୍ୟବ ଉପହୃତ କରୁଛି ସେଇଟା କଣ କି ଆମର? ଇଲେକ୍ଟ୍ରିକ ଦ୍ଵାରା ଦ୍ଵାରା ଆମେ ବ୍ୟବହୃତ ହଉଛେ ନାଇଁ କି? ଆଉ କିନ୍ତୁ ଗୋଟେ ଗଛ ଗଛର ପବନ ଆଉ ଗୋଟେ ଫ୍ୟାନ ଆଉ ସିରପବନ ଶାନ୍ତି ଟା ଆମକୁ କୋଉଠି ମିଳୁଛି?
ସବୁଠୁ ଆଜ୍ଞା ଆଜ୍ଞା ଆଜ୍ଞା ଛାଇ ଆଜ୍ଞା।
ଖୋଲା ପବନ ଯୋଉଟା କି ଶୀତଳ ଜିନିଷ ଟା ଆମକୁ ମିଳୁଛି ତା ଦେହରେ ଆମେ ଅଧିକ ଶାନ୍ତି ହେଇଥାଉ। ଆଉ ମଧ୍ୟ ଆମେ କଣ କରିଥାଉ କି? ଗଛରୁ ଆମେ ବିଭିନ୍ନ ପ୍ରକାରର ଫଳ ବି ପାଇଥାଉ। ଯେମିତି କିି ଆମରି ପରିବା ଠାରୁ ଆରମ୍ଭ କରି ହଉ କିମ୍ବା ଆମର ଆପଣ ଯେମିତି କହିଲେ ଔଷଧୀୟ ଗଛ ହଉ ଆ ତା ସହିତ ଆମେ ଫୁ ମଧ୍ୟ ଔଷଧି ରୂପ ବ୍ୟବହାର କରିଥାଉ। ମତେ ଅଛି ଯୋଉ ଫୁଲର ମଞ୍ଜି ହେଲା। କି ଫୁଲକୁ ଆମେ ଠାକୁରଙ୍କର କାମରେ ମଧ୍ୟ ଲଗେଇଥାଉ ଯେମିତି ପୂଜା କରିବାରେ ଆଉ ବହୁତ ସୁନ୍ଦର ବି ଲାଗିଥାଏ ସେ ଯୋଉ ଫୁଲ ଗୁଡିକ ଫଳିକି ଗଛରେ ଯେତେବେଳେ ସେରୀ ଫୁଟିଥାଏ।
ଆଜ୍ଞା।
ଆଜ୍ଞା।
ତ ଆପଣ ବେଶୀ ଗଛରେ ତ ବହୁତ କିଛି ମିଳିଥାଏ ଘରକରଣା ଜିନିଷ ଦେଖନ୍ତୁ ଔଷଧୀୟ ଜାତ ଦେଖନ୍ତୁ ଆଉ ରୋଷେଇରେ ବି ସବୁ ଲାଗିଥାଏ ବହୁତ କିଛି କାମ ଦେଇଥାଏ ଗଛ ଗଛ ଯେମିତି ଦରକାର ଆଜ୍ଞା ଆଜ୍ଞା ଆଜ୍ଞା।
ଖ ହେଲା ଏସବୁ ଜିନିଷ ବି ଆମେ ବ୍ୟବହାର କରିଥାଉ
ଆଜ୍ଞା ଆମେ ଏଇ ଏଇଠି ବନ୍ଦ ସେ ଏଇ ପୃଥିବୀରେ ହିଁ ବଞ୍ଚିବା ପାଇଁ ଗଛ ତା ବହୁତ ଆବଶ୍ୟକ ରହିଛି ସେ ଗଛରୁ ହିଁ ଅମଜନେ ଆମେ ଗ୍ରହଣ କରୁଛେ ଆପଣ ବି ଦେଖିଥିବେ ଆଜି କଲି ତ ବହୁତ ଗଛ କାଟିକି ସେଥିରେ ଗଛ କାଟିକି ରୋଡ ତିଆରି କରୁଛନ୍ତି, କଳକାରଖାନା ତିଆରି କରୁଛନ୍ତି ଘର ତିଆରି କରୁଛନ୍ତି ତ କେତେ
ହଁ ଗୋଟେ ଘର ତିଆରି କଲା ବେଳେ ତ ନିଶ୍ଚିନ୍ତ ଭାବରେ ଯେତେବେଳେ ସବୁଆଡେ ତ ଅଲଗା ଅଲଗା ଜିନିଷ ବ୍ୟବହ ହୁଏ ଆମର ଏପଟରେ ଘର ତିଆରି କଲାବେଳେ ବିଶେଷ କରି ଗଛର ଯୋଉ ଧର ବାଉଁଶ ଗଛ, ଆପଣ ନିଅନ୍ତୁ, ଉୁଁ ଗୋଟେ ଘର ତିଆରି କଲା ବେଳେ ବହୁତ ଗୁଡେ ବାଉଁଶ ଆମର ଦରକାର ହଉଛି, ତା ସହିତ ପ ତାର ବି ମଧ୍ୟ ଆବଶ୍ୟକତା ରହୁଛି,
ଆଜ୍ଞା
ଆଜ୍ଞା ଆଉ ଗୋଟେ ମ୍ୟାମ କହିଲେ କି ଆମେ ଯୋଉ ଗଛର ଯୋଉ ପତ୍ର ଗୁଡିକ ଆମର ବି ଔଷଧିୀୟ ର ଆମେ ବ୍ୟବହୃତ କରୁଛେ, ଯେମିତି କିି ସଜନା ପ ପତ୍ର ହେଲା ସଜନା ପତ୍ରକୁୁ ଆମେ ଶଙ୍ଗ ଭଳି ଭାଜିକି ଖାଇଥାଉ ତା ସହିତ ଆମର ଯୋଉ ରହୁଛି ବ୍ଲଡ ପ୍ରେସର ପାଇଁ କି ଡାଇବେଟିସ ପାଇଁ ସେ ଜିନିଷ ବି ଆମେ ମଧ୍ୟ ତାକୁ ଉଠେଇକି ଗୁଣ୍ଡ କରିକି ମଧ୍ୟ ବାର କରିଥାଉ ଯଦ୍ଵାରା କି ଆମର ରୋଗ ଉ ନିରାକରଣ କରିଥାଉ ଆଜ୍ଞା ମ୍ୟମ୍ ଆପଣ କୁହନ୍ତୁ,
ଆଜ୍ଞା ମ୍ୟମ୍ ଆଚ୍ଛା ଆପଣ ତ ଏଇଠି କହିଲେ କ ବହୁତ କିଛି ଆଜ୍ଞା ଆଜ୍ଞା ଆଜ୍ଞା ଶୁଭ ଯାଉଛି, ଆପଣ ତ କହିଲେ ଗଛର ଏତେ ଏ ଗଛରେ ଏତେ ସାରା ଉପକାର ରହିଛି ତ ଆପଣ କେବେ ଚାହିଁଛନ୍ତି କି ଏସବୁ କଥା ମାନେ ଯୋଉମାନୋନ ଗଛ କାଟୁଛନ୍ତି ତ ସେମାନଙ୍କୁ କିଛି ଜଣେଇବାକୁ ଯେହେତୁ ଆପଣଙ୍କ ଘର ସାଇଡ ରେ ଧର ଜଣେ ଗଛ କାଟିଲେ କାହିଁକି ନା ତାଙ୍କର ସେଠିଛି ଗୋଟେର କରିବେ ବୋଲି ତ ଆପଣ ତାଙ୍କୁ କେବେ ଯାଇକି ଜଣେଇବାକୁ ଚେଷ୍ଟା କରିଛନ୍ତି କି ସେଇ ଗୋଟିଏ ଗଛରୁ ଆମେ କେତେ ପରିମାଣର ଅମ୍ଳଜାନ ପାଇଥାଉ ଆଜ୍ଞା ଆଜ୍ଞା ତ ତ ଆପଣ ଏଇଠି ଆପଣ ଏଇଠି ଗ ଆଜ୍ଞା। ଆଜ୍ଞା ଏଇି ଯୋଉ ଗଛ କାଟିଲେ ତ ଆଜ୍ଞା କହିବେ କି ଯୋଉ କହିବାକୁ ଚେଷ୍ଟା କରିବେ କି ଏଠି ଯୋଉ ଗଛ କାଟିଲେ ତ ଏଇ ଗଛ ଯେମିତି ଗୋଟେ କାଟିଲେ ତ ସେଇ ଅନୁସାରେ ଆପଣ ସେ ଗୋଟେ ଗଛ ପରିମାଣରେ ଆଉ ଦିଟା ଗଛ ଲଗେଇବାକୁ ଚେଷ୍ଟା କର
ହଁ ହଁ ମୁଁ ତାଙ୍କୁ କହିବି କି ଗଛ ଆମର କଣ ଅମ୍ଳଜାନ ଗ୍ରହଣ କରି ଯୋଉ ଅଙ୍ଗାରକାମ୍ଳ ଟି ତ୍ୟାଗ କରୁଛି ଯୋଉ ଜିନିଷ କରୁଛି ତା ଦଵାରା ଆମର ପରିବେଶ
ଆଜ୍ଞା।
ତା ସହିତ ମୁଁ କହିବି ସେମାନେ ଗଛ ଲଗେଇବା ଦ୍ଵାରା କି ଗଛ ଅଧିକ ଅଧିକ ଯଦି ଲଗେଇବେ ଏସବୁ ଜିନିଷରୁ ମୁକ୍ତି ହବା ସହିତ ଗଛ ଆମକୁ ଖରା ଦିନେ ଯୋଉ ଅତ୍ୟଧିକ ଖରାରୁ କଷ୍ଟ ପାଉଛେ ମନୁଷ୍ୟ ଠାରୁ ଖରାରେ ତ ଖରା ଯୋଉ ଗଛ ଗୁଡିକ ଅତି। ଅଧିକ ଲଗେଇବା ଦ୍ଵାରା ବର୍ଷା ତା ଦ୍ୱାରା ବି ସୃଷ୍ଟି ହବ।
ଆଜ୍ଞା।
ଦିନ ଅଧିକ ଅଧିକ ଗଛ ଲଗାନ୍ତୁ ଯଦ୍ଵାରା କି ଆମେ ଅଧିକ ଔଷଧୀୟ ଦ୍ରବ୍ୟ ସହିତ ଆଉ ଘରକରଣା ଘର। ଉପଚାର ଏବଂ